ହଁ।
ହଁ କେମିତି ଅଛନ୍ତି?
ଭଲ ଅଛି ତମେ କେମିତି ଅଛ?
ହଁ ମୁଁ ପୁରା ଭଲ ଅଛି।
ଆଉ କଣ ଚାଲିଛି?
ଏଇ ପଢାପଢି ଚାଲିଛି ଆଉ ହାଲୋ।
ଓହୋ ଆଉ ଖାଇବା ପିଇବା ସବୁ ସରିଲାଣି?
ହଁ ଏଇ ଯୋଉ ଜଷ୍ଟ ଖାଇକି ଉଠିଲି ଆଉ।
ହଁ ହଁ। ଆଉ ଆଜି ଖାନା ଖାଇବାରେ କଣ ହେଇଛି?
ସେ ଆମର ତ ଏ ଖରା ଯେମିତି ହଉଛି। ଏ ପଖାଳ ଭାତ ସଖାଳୁ ଖାଉଛୁ।
ଖରାରେ ଆଉ କଣ ମାନେ କଣ ରୋଷେଇ କରୀମୁ କରିବାକୁ ବି ଇଚ୍ଛା ହଉନି ଖାଲି ପ ଖାଳ କରିଦିଅ। ଭଜା ଭଜି ଭାଜିଦିଅ ଏବେ ତ ଆମ୍ବ ଟାଇମ ଆମ୍ବ ନେଇ ଆସିବ। କାକୁଡି କାଟିିଦବ ସେଇଆକୁ ଖାଇଦେବେ ଆଉ ହୁଁ ହୁଁ।
ହୁଁ।
ଆମିଷ ବାରିଦିନ ଆମିଷରେ ସେମିତି ଭ ଆମିଷ ଯଦି ଖାଅ। ତମେ ଆମିଷ ଖାଅ?
ମୁଁ ଛାଡି ଦେଇଥିଲି ବର୍ଷେ ହେଲାଣି ପୁଣି। କହିଲା ଠୁ ଘରେ ଏବେ ଖାଉଛି।
ହଁ ନାଇଁ ଆମିଷ ବାର ଦିନ ସେମତି ପଖାଳ କରିଦବ ହଁ ହଁ ମତ ମାଛ ଭାଜିଦେବେ। ମାଛ ଖାଇବା ଯାଉଛି ମାଛ ଭାଜ ଦେବେ ମା ଛ ଭାଜି ଦେଇକି ପଖାଳ ଖାଇଦେବେ ଆଉ ଗରମ ବିଲକୁଲ ବି ମାନେ ଏଇ ଗ ଗୁ ଗୁଳୁଗୁଳି ଯେମତି ହଉଛି ମାନେ ଖାଇବାକୁ ବିଲକୁଲ ବି ଗରମ ଇଚ୍ଛା ନାହିଁ। ମୁଁ ପ୍ରାଏ ଟାଇମରେ କେତେବେଳେ ଏଇ ସୋମବାର ଦେଖି ହବ କି ଗୁରୁବାରେ। ଏମତି ହବ ଗରମ ଖାଇବି। ଆଉ ସବୁ ପ୍ରାୟ ଟାଇମ ଆମେ ପଖାଳ କରିଦଉଛି ହୁଁ। ପଖାଳ କରିଦଉଛି। ଏ ଭଜା ଭାଜି ଆଉ ତରକାରୀ ଆଉ କିଛି କରୁନି ଯାହା ରାତିକି ଯାହା ବି। ରାତୀ କି ହବ ରାତିକି କରୁଛି। ଦିନରେ ବିଲକୁଲ ତରକାରୀ ହିଁ କରୁନି।
ସେଇ ଅଣ୍ଡା ଯୋଉ ଆମ୍ବଲେଟ କରିଦବ ନହେଲେ ଭଜା କରିଦବ।
ହଁ ହଁ ସେଇୟା କରିକି ଖାଇଦେବେ। ଭଲ ପେଟ ଥଣ୍ଡା ମୁଣ୍ଡ ଥଣ୍ଡା ହାଁ ହାଁ ହାଁ ହାଁ ହାଁ ହାଁ ହେଁ। ମୁଣ୍ଡ ଥଣ୍ଡା ପେଟ ଥଣ୍ଡା। ସବୁ ଭଲ ଲାଗେ ଆ ହା।
ପେଟ ଥଣ୍ଡା ରହିଲା ସବୁ।
ହଁ ପେଟ ଥଣ୍ଡା ଲ ରହିଲେ ସବୁ ହୁଁ ହୁଁ ହୁଁ ମୁଣ୍ଡ ଥଣ୍ଡା ହୁଁ ହୁଁ ହୁଁ। ଆ ସବୁ ହିଁ ଭଲ ଲାଗିବ।
ହଁ ଖାଇସାଇଲେଣି ବୋଧେ।
ହଁ।
ଓ ହୋ ତମର କଣ ଫେବରେଟ ମାନେ କଣ ତମ ମାନେ ତମକୁ ପସନ୍ଦ କୋଉଟା ବେଶୀ। ପ ମାନେ ଉଁ ନନ ଭେଜ ନା ଭେଜରେ ମାନେ ନିରାମିଷ ନା ଆମିଷରେ ଭଲ। ଭଲ ଲାଗେ।
ମତେ ବେଶୀ ଏଇ ଯୋଉ ଭେଜ ଟା ଭଲ ଲାଗେ ନନ ଭେଜ ମୁଁ ଏତେ ଖାଏନି।
ହଁ ଭେଜରେ କଣ ଖାଆନ୍ତି ଭଲ ଲାଗେ ତମକୁ?
ଭେଜ ରେ ସେଇ ସବୁ ଭେରାଇଟି ହୋଉଛି ପନିରି। ଚିଲି କୋବି।
ହଁ ତମକୁ ଆସେ ଏସବୁ ଆଇ ଟମ୍ ମାନେ ତିଆରି କରିବା ପାଇଁ ତମକୁ ଆସେ?
ସେ ପନିର ଟା ଆସେ ଆଉ ମୁଁ ବୋଉ କରନ୍ତି ଆଉ ସବୁ। ନନଭେଜ ବି ଆସେ ସେ ଚିକେନ ମାଛ ଅଣ୍ଡା ସେଇଟା ଆସେ।
ଓ ହୋ ହ କେମିତି ପନିର ଟା ହୁଏ ମତେ ଟିକେ କହିବେ।
ପନିର ପନିର ଆମର ତ ଘରେ ଏ ପ୍ରାୟତଃ ସବୁବେଳେ କରାଯାଏ।
ହୁଁ
ହଁ ବୋଉ ପନିର କରିଦିଅନ୍ତି। ତା ତା ତାକୁ ଫିସ୍ ଫିସ୍ ସାଇଜ ରେ ତାକୁ ଫାଷ୍ଟ କାଟିଦିଏ କାଟି ଦେଇକି ତାକୁ ଆଳୁ ପନିର ତରକାରୀ ଚାହିଲେ ପକେଇ ପାରିବେ ନହେଲେ ନାହିଁ ପନିର କୁ ତେଲରେ କିନା ଛାଣିଦବେ ନା ବେଶୀ ତେଲ ଦେବେନି କମ ତେଲ ଦେଇ
ଅଳ୍ପ ତେଲ ଦେଇକି ହଁ ଭାଜିଦେବେ ଆଉ।
ଟିକେ ଗୋଲଡେନ କଲର ନାଲି ନାଲି ଟିକେ ହେଇଗଲେ ହଉ କାଢ଼ି ଦେବେ। ଆଳୁକୁ ବି ସେମତି ତେଲରେ ସେମିତି ଗଡେଇ ଦେବେ। ତାପରେ ତାର ଯୋଉ ମସଲା ଟା ଇଏ କରିବେ ଅଦା ପିଆଜ ରସୁଣ ଏସବୁ ତାକୁ ପେଷ୍ଟ କରିବେ। ଆଉ ହଉଛି ପିଆଜ ବି ଚୁନ ଚୁନ କରିକି କାଟି ଦେଇେଇଥିବେ।
ହଁ।
ଆଉ ତାପରେ ଗ୍ୟାସ ରେ କଡେଇ ବସେଇବେ ତା ଚିମିଚଉ ସୂର୍ଯ୍ୟମୁଖୀ ତେଲ ଉ ପ୍ରଥମେ
ହଁ
ତାପରେ ଆମର ଦେବେ ତୁ ଗୋଟା ମସଲା ଯୋଉ ପ୍ୟାକେଟ ବାଲା
ହୁଁ ହୁଁ ହଁ ଡାଲଚିନୀ ଗୁଜୁରାତି
ହଁ ଡାଲଚିନି ଗୁଜୁରାତି ଗୋଲମରିଚ ସେରା ସବୁ ଆସିଥାଏ। ଆଉ ସେରା ସବୁ ଦେବେ ତାପରେ ମୋର ଅଛି ଯୋ ଜଉ ତେ- ଜ ତେଜପତ୍ର ରସ ପିଆଜ ତାକୁ ସେଥିରେ ପକେ ତାପରେ ତେଲରେ ଭାଜିବା।
ହଁ।
ସେଥିପାଇଁ ସେ ଅଦା ପିଆଜ ରସୁଣ ସେ ଯୋଉ ପେଷ୍ଟ ହୁଁ ବଟା ରଖିଥିବେ ପକେଇକିନା ତା କୁ ମସଲାଟା ମାନେ କଷିବେ ଆଉ।
ହଁ ହଁ।
ସେ ସବୁ ପକେଇବେ ଯୋଉ ଗୁଣ୍ଡ ମସଲାରେ ଯିମିତି ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ, ଜୀରା ଗୁ
ହୁଁ।
ଧନିଆ ଗୁଣ୍ଡ ପକେଇବେ। ପରେ ତାକୁ ଟିକେ ଅଳ୍ପ ଟିକେ ପାଣି ଦେବେ ସେଇଟା ଯେମିତି ଫୁଟିବ ଭଲସେ।
ଅହ ଆଉ ବଢିଆ ଆଉ ବଢିଆ ଗ ଗ
ଆଳୁ ଆଉ ପନିର୍ ସେରେ ତାକୁ ସେଥିରେ ଉ ସେ କରେଇରେ ଦେବେ। ଦେଇକିନା ତାକୁ ମସଲା ସହିତ କଷି ଦେବେ ସ୍ୱାଦ ଅନୁସାରେ ଲୁଣ ପକେଇବେ। ପକେଇ ସାଇଲା ପରେ ଆମର ଯୋଉ ବେଶୀ ବାନି ସେ ପନିର୍ ଟା
ହୁଁ।
ହୁଁ। ସେ ପାଣି ଦେଲାଠୁ ଗରମ ମସଲା ଟିକେ ପକେଇବ ମସଲା।
ଧନିଆ ପତ୍ର
ହଁ ହଁ ବଢିଆ ବଢିଆ ଭଲ ବନଉଚନ୍ତି ଆଉ। ଓହୋ ଆମକୁ କେବେ ଡାକିବେ ଖାଇଆକୁ ଆଉ। ହଁ ଭାଇ ଆମେ ଆମେ ଖାଇବୁ କେତେବେଳେ ଆପଣ ଡାକିଲେ ସମେତ ଡା କିଏ କେତେବେଳେ ଖାଇଆକୁ ଯିବୁ ଆଉ ହ ହଁ ହଁ। ଏତେ ଏତେ ଉଁ ବଢିଆ କିରି ବନଉଚନ୍ତି ପୁରା ଏ ଅଁ ଉଁ ଅଁ ପାଟିରୁ ଲାଳ ବୋହିଲାଣି ଏତେ ଟେଷ୍ଟରେ ବନେଇଥିବ। ହଲୋ ହ୍ୟାଲୋ।
ଆପଣ ହ୍ୟାଲୋ। ହ୍ୟାଲୋ। ମୋତେ ସେଇ ଆଇଥିଲେ ତ ମୁଁ ଉଁ ହାଲୋ।